ହାଲୋ ମୋ କଥା ଆପଣଙ୍କୁ ଶୁବୁଚି।
ଆଜ୍ଞା ସୁବୁଛି।
ହାଲୋ ମୋ କଥା ଆପଣଙ୍କୁ ସୁବୁଚି।
ଆଜ୍ଞା ଶୁଭୁଚି କୁହନ୍ତୁ।
ଆଜ୍ଞା କେମିତି ଅଛନ୍ତି?
ଆଜ୍ଞା ଭଲ ଅଛି।
କଣ ଖାଇଛନ୍ତି ଆଜି?
ଖାଲି ଡାଲମା ଭାତ ଘାଣ୍ଟ ତରକାରୀ ହେଇଥିଲା।
ଆଚ୍ଛା।
ଆପଣ କଣ ଖାଇଲେ?
ମୁଁ ଭାତ ଡାଲି ଆଉ ମାଛ ଖାଇଲି କଣ କରୁଥିଲେ ଆପଣ?
ମୁଁ ଖାଇ ପିଇ ସାରିକି ଟିକେ ଶୋଇ ପଡିଥିଲି ଆଉ
ଆଚ୍ଛା। ଆପଣ ରୋଷେଇରେ ଆପଣଙ୍କୁ କଣ କଣ ଆସେ ମାନେ ଏମିତି
ମତେ ସବୁ ରୋଷେଇ ଆସିସାରିଲାଣି ଭେଜବି ଆସେ ଆଉ ମତେ ସାଧାବି ଆସେ।
ଆଚ୍ଛା ସାଧାରେ ଆପଣ ମାନେ କଣ କଣ ଜାଣନ୍ତି?
ଜାଣେ ଘାଣ୍ଟ ତରକାରୀ କରିବାକୁ ଆସେ ଭଜାବି ଆସେ। ତାପରେ ଶାଗ ଗୁଡାକବି ଆସେ। ଡାଲ ଡାଲମାବି କରିବାକୁ ଆସେ।
ଆଚ୍ଛା ମାନେ କେବେ ଅ ଛତୁ ପନିର ଏଗୁଡାକ ସ ସବୁ ମାନେ କିଛି ମାନେ ଜାଣିଚନ୍ତି ଆପଣ?
ହଁ ସବୁ ଆସେ ପନିର ତରକାରୀ ଛୁତୁ ତରକାରୀ।
ଆଚ୍ଛା ପନିର ତରକାରୀ ଆପଣ କେମିତି ରୋଷେଇ କରନ୍ତି?
ପନିର ତରକାରୀ ଫାଷ୍ଟରେ ପନିରକୁ ଫ୍ରାଏ କରିକି ତାକୁ ଟମାଟ ପିଆଜ କାଟିକି ପିଆଜ ଫିଆଜ ଭଜା ଭାଜି କରିକି ତାପରେ ଅଦା ରସୁଣ ପେଷ୍ଟ ଗୁଡାକ ଭଜା ଭଜି ମସ ଲା କଷିକି ତାକୁ ଗ୍ରୀନ ମଟର ଦେଇକି ତରକାରୀ କରୁ ଆଉ
ଆଚ୍ଛା ଓ ଆପ ଆପଣ ଯେତେବେଳେ ପନି ପନିରକୁ ଛାଣନ୍ତି ଛାଣିଲା ପରେ ଆପଣ କଣ ହେଟା ଛେଇ ଆ ଯୋଉ ଚିନି ପାଣି ଥାଏ ସେଇଟା ଆପଣ କଣ ତାକୁ ରଖନ୍ତି ନାହିଁ?
ନାଁ ନାଁ ତାକୁ ଫୋପାଡି ଦେଇଥାଆନ୍ତୁ ଆଉ
ଆପଣ ମାନେ ସେ ମାନେ ଚିନି ଚିନି ପାଣିରେ ଆପଣ ରଖୁ ମାନେ ପନିର ଯେତେବେଳେ ଛାଣି ସାରିବେ ଗୋଟେଥର ମାନେ ଅଁ ମାନେ ଏଇଟା ଚେଷ୍ଟା କରନ୍ତୁ ଆଜ୍ଞା।
ପାଣିରେ ରଖିଲେବି ତାକୁ ଭଲ ଲାଗେ ଗରମ
ହଁ ଗରମ ପାଣିରେ ନହେଲେ ଚିନି ପାଣିରେବି
ନାଁ ନାଁ ଚିନି ପାଣିରେ ପକେଇନି କେବେ ହଁ। ଖାଲି ଗରମ ପାଣି ଦେଇକି ତାକୁ ଟିକେ ରଖିକି ଟିକେ ସମୟ ଗଲା ପରେ ତାକୁ କାଢ଼ିକି ଆଉ ଥରେ ଫ୍ରାଏ କରିକି ତରକାରୀ କରିଥାଉଛି ଆଉ।
ଆଉ ଛତୁ ଆପଣ କେମିତି ରୋଷେଇ କରନ୍ତି? କେବେ ଆ କଣ ଛତ ଚିଲୀ ଆପଣ ଚେଷ୍ଟା କରିଛନ୍ତି? ହାଲୋ ହାଲୋ। ହାଲୋ ଆପଣଙ୍କର ସବୁନି। ହାଲୋ। ମୁଁ ଶୁଭୁଛି ଆପଣଙ୍କୁ?